ହଁ ଶୁଭ ସକାଳ।
ଶୁଭ ସକାଳ।
ହିଁ ହିଁ କେମିତି ଅଛନ୍ତି ଆପଣ?
ହଁ ଭଲ ଆପଣ କେମିତି ଅଛନ୍ତି?
ଭଲ ଅଛି।
କେତେବେଳୁ ଉଠିଲେଣି?
ମୁଁ ଉଠିଲିଣି ଚାରିଟା ପଇଁଚାଳିଶ ରେ ଉଠିଲି ଉଠିକି ନିଜର ନିତ୍ୟକର୍ମ ସାରିକି ଆ ଏବେ ଓ ମୋର ଗୋଟେ ଛୋଟ ପୁଅଟି ଅଛି ଦେଢ ବର୍ଷର। ତା କାମରେ ଲାଗିଚି।
ହଁ ତ।
ଆପଣ କେତେବେଳେ ଉଠିଲେଣି?
ଉଠିଛି।
ଆଛା ଆପଣ କୋଉଠୁ କହୁଛନ୍ତି?
ଝାରସୁଗୁଡାରୁ କହୁଛି।
ଆଛା।
ଆପଣ।
ମୁଁ ଭୁବନେଶ୍ଵରରୁ।
ହଁ। ଆଉ ଭଲ ତ?
ହଁ ହଁ ଭଲ ଆଉ ଆପଣ ସକାଳୁ ଉଠି କଣ କାମ କଲେ?
ଏଇତ ସ୍ଵାମୀ ଡ୍ୟୁଟି ଯିବେ ତାଙ୍କ ପାଇଁ ନାସ୍ତା ଟିକେ କରଲିି ଆଉ।
ଆଛା ଆ ଏ ଏବେ ନୂଆ ନୂଆ ବୋଧେ ବିବାହ କରିଛନ୍ତି।
ଓହୋ।
ଆଛା ଆଉ ପିଲାପିଲି କେହି ନାହାନ୍ତି?
ନା ନା ଏଇ ତିନି ମାସ ହେଇଛି।
ଆଚ୍ଛା ଏବେ ହେଇଯାଉ ଫିର୍ ଜାଣିବେ ଆଉ। ଚରିଟା ର ଉଠି ବେଆଉ ହୁଁ ହୁଁ।
ଆଉ ସେପଟେ ରଥଯାତ୍ରା।
ଆ ଉଁ। ବହୁତ ଭଲରେ ତ ପାଳିତ ହୁଏ, ଏବେ ଅ ଚାଲିଛି ଆମର ରଥ ତିଆରି ପୁରୀରେ। ସ୍ପେସିଆଲି ଏଇଠୁ ପାଖ ପୁରୀ, ତ ଆମେ ଏଇଠି ପୁରୀ ପୁରୀ ଯାଇକି ଆ ଦେଖୁ ରଥଯାତ୍ରା, ହଁ ଆଉ ରଥ ତିଆରି ତ ଏବେ ଚାଲିଚି। ଆଉ ଆମେ ଦେଖୁଥିଲୁ ଏବେ କି ରଥ ଚକା ହେରିକା ଏସବୁ କଲର ହେଇଗଲାଣି।
ହଁ। ହଁ ଆଉ ସମୟ ବି ପାଖେଇ ଆସୁଚି ନା।
ହଁ ତାପରେ ଏଇଠି ଲିଙ୍ଗରାଜ ମନ୍ଦିର ରେ ବି ହୁଏ ରଥ ସେଇଟା ବି ଏଠୁ ଆମକୁ ପାଖ।
ହଁ। ଲିଙ୍ଗରାଜ ମନ୍ଦିରରେ ସେଠି କେତେଟା ରଥ ଟଣା ହୁଏ ତିନିଟା
ନାଇଁ, ନାଇଁ, ସେଠି ଗୋଟିଏ ରଥ ଟଣା ହୁଏ ବାକି କି ସେ ରଥ ଟଣା ଟା ଅଲଗା ହୁଏ ହଁ ଗୋଟିଏ ବଡ ରଥ ହୁଏ ତ ତାକୁ କହନ୍ତି ନା ରୁକୁଣା ରଥ ଅଣ ଲେଉଟା ଶୁଣିଥିବେ ହଁ ସେ ରୁକୁଣା ରଥ ଯୋଉ ସେ ହୁଏ ତାର ଅଲଗା ଦିନରେ ଆ ରଥଯାତ୍ରା ହୁଏ। ଆଉ ବହୁତ ଭିଡ ହୁଏ ଆ ସେଠି ବି ଏମିତି ଅ ସାତ ଦିନ ଧରି ପାଳନ ହୁଏ, ବହୁତ ବଡ ରଥ ରଥ କରନ୍ତି ଆଉ ରଥ ଖଳା ଯୋଉ ବନା ହେଇଛି ବହୁତ ବଡ ରୋଡ ପୁରୀ ପରିକା ବଡ ରୋଡ।
ହଉ।
ଲିଙ୍ଗରାଜ ମନ୍ଦିର
ଅ ହଁ ଏଇ ଯାଇଥିଲି। ବେଶୀ ଦିନ ନାହିଁ ପନ୍ଦର କୋଡିଏ ଦିନ ଆଗରୁ।
ଆଚ୍ଛା।
ହଁ। ଯାଇଥିଲି ଭୁବନେଶ୍ଵର କୋ ବେଳେ ସେପଟେ ଟିକେ ବୁଲାବୁଲି କରି ଆସିଛି। ଏଇ ଯୋଉ ଉଦୟଗିରି ଖଣ୍ଡଗିରି।
ହଁ ହଁ ହଁ ହଁ ଏଠି ବହୁତ ସାରା ଜାଗା ଅଛି ଭୁବନେଶ୍ଵରରେ ଉଦୟଗିରି, ଖଣ୍ଡଗିରି, ରାଜାରାଣୀ ଗୁମ୍ଫା। ରାଜାରଣୀଙ୍କ ମନ୍ଦିର, କେଦାରଗୌରୀ ମନ୍ଦିର ଆଉ, ଆଉ ମତଲବ ଶାନ୍ତିସ୍ଥୁପ ହୁଁ ଧଉଳି ଶାନ୍ତିସ୍ଥୁପ ଅଛି। ନନ୍ଦନକାନନ ତ ଅଛି ଜାଣିଥିବେ। ହଁ ଆଉ ମନ୍ଦିର ବହୁତ ଅଛି। ମନ୍ଦିର ମାଳିନୀ ସହର ଭୁବନେଶ୍ୱର ଆଉ। ବହୁତ ମନ୍ଦିର ଭୁବନେଶ୍ଵରରେ ଆଉ ଏବେ ସକାଳ ଆପଣଙ୍କର ଜଳଖିଆ କଣ ହବ?
ଆଜି ତ ଦହିବରା।
ଘରେ ବନେଇଛନ୍ତି। ଦିନ ବାହାରୁ କିଣା କିିରି। କେମିତି ବନେଇଲେ।
ଏଇ ଦହିବରା ଅ କାଲିରୁ ଚାଉଳ, ଅରୁଆ ଚାଉଳ ଆଉ ବିରି ଛାକୁ ବତୁରେଇ ଦେଇଥିଲି ମାନେ ପୁରା ସାରା ରାତିଟା ବତରିଲା ପୁଣି ସକାଳ ସକାଳୁ କାଲି ସକାଳୁ ଉଠିକି ସେଆକୁ ଗ୍ରାଇଣ୍ଡର କଲି, ମିଶେଇଲି ଗ୍ରାଇଣ୍ଡର କରିକି ପୁଣି ଗୋଟେ ଟା ଦିନଟା ରଖିଦେଲି, ରଖି ଦେଇ ସାରିକି କାଲି ସନ୍ଧ୍ୟା ବେଳକୁ ଛାଣିଲି ବରା। ସୁଜି ଅଳ୍ପ ମିଶେଇକି ସେଠି ଛାଣିଲି ବରା। ପୁଣି ଦହି ପାଣି କରିଲି। ସେ ଛଣା ଗୁଡା ସେଠି ବତୁରେଇ ଦେଲି। ଗୋଟା ସାରା ରାତି ଟା ମାନେ ବତୁରି ଯାଇଛି।
ଆଛା ସେ ଧଳା ହେଇଯିବ ପୁରା ବରା
ହଁ ହଁ।
ହୁଁ ହୁଁ ହୁଁ।
ତାପରେ ଆଜି ଖାଇବା ଆଉ
ହଁ।
ହୁଁ।
ଆଉ ତା ସହିତ ଆଳୁଦମ୍ ବି ଭଲ ଲାଗେ। ଦହିବରା ସହିତ ଏଇଟା ସହଜ। ହଁ ଆଳୁଦମ୍ ଟା ଟିକେ କଷ୍ଟ। ହଁ ମଟର ଆଳୁ ସିଝେଇ ତାକୁ
ହଁ ହଁ ସେଇଗୁଡା ସକାଳେ କଲି। ସେଥିପାଇଁ ଟିକେ ଲେଟ୍ ହେଲା। ହଁ
ଆଉ କଣ କଣ ଆପଣଙ୍କୁ ଭଲ ବନେଇ ଆସେ। ପିଠା ପିଠି କଣ ଆସେ
ଆଁ ସେମିତି କରିନାହିଁ ଘରେ ମା ହିଁ କରନ୍ତି। ଆଉ କରିବା ପାଇଁ ଦିଅନ୍ତି ନାଇଁ ଆଉ ଏଠି ଆସି। କି ନୂଆ ନୂଆ କରୁଛି। ସେମିତି ପିଠା ଷ୍ଟାର୍ଟ କରି ହିଁ ନାଇଁ।
ଆଛା ନର୍ମାଲି ଚକୁଳି ପିଠା ତ ଜାଣିଥିବେ ଆଉ।
ହଁ ହଁ ସେ ବିରି ଦେଇକି ହଁଁ ବିରି ଦେଇକି ସେ ଚକୁଳି ହଁ ସେଗୁଡା ବି ସେଇ ଭଳିଆ ହିଁ। ବିରି, ଚାଉଳ ରାତି ସାରା ବତୁରେଇକି ସକାଳେ ଗ୍ରାଇଣ୍ଡର କରିକି ସେଟା ପେଷ୍ଟ ଟା ଟିକେ ପତଳା ପତଳା ବନେଇକି ଚକୁଳି ଆଉ।
ହଁ। ଆଉ ଆପଣଙ୍କ ସ୍ଵାମୀ କୋଉଠି କଣ ଚାକିରୀ କରୁଛନ୍ତି?
ଏଇ କମ୍ପାନୀ ଜବ୍ ଅଛନ୍ତି।
ଆଛା। କୋଉଠି ସେଇଠି ଆପଣ ଯୋଉଠି ରହୁଛନ୍ତି ସେଇଠି ଝାରସୁଗୁଡାରେ ଆଛା।
ହୁଁ
ହଁ ସେ ହଁ ଶାଶୁ ଶଶୁର ସେ ପଟେ ଘର ପଟେ ଗଟେ କୋଉ ପଟେ କୁହନା ଭୁବନେଶ୍ଵର ମାନେ ଜାଣିଥିବ ରାଇରଙ୍ଗପୁର
ହଁ ହଁ ହଁ।
ସେଠି ମୋ ଶ୍ୱଶୁର ଘର।
ଆଚ୍ଛା ଆପଣ ଆପଣଙ୍କ ସ୍ଵାମୀଙ୍କ ସହିତ ଝାରସୁ
ହଁ ହଁ ସେଠି ମା ବାପା ସେଠି ଦି ଜଣ ରୁହନ୍ତି ପୁଣି ବୋହଳ ସଦା ବି ଜାଣିଥିବ।
ହୁଁ।
ହଁ ବହଳଦା ମୋର ବାପଘର
ଆଚ୍ଛା। ଆଉ ଆପଣଙ୍କ ବାପ ଘରେ କିଏ କିଏ ଅଛନ୍ତି?
ବାପ ଘରେ ବଡ ଫ୍ୟାମିଲି ବଡ ଅପା ବଡ ମା ବାପା ମା କାକା
ହୁଁ ହୁଁ ହୁଁ।
ହଁ ଏଠି ଶାଶୁ ଘରେ ବି ବଡ ଫ୍ୟାମିଲି ଯେ ତ ଏଠି ଯେ ଯାହାର ଚାକିରିରେ ରହିଗଲେ ମାନେ ବାପା ମା ତାଙ୍କ ଚାକିରିରେ ରହିଗଲେ ସେମାନେ ଏଠି ରହିଗଲେ କାକା ଖୁଡି ସେମାନେ ତାଙ୍କ ଚାକିରିରେ ରହିଗଲେ ସେମାନେ ସେଠି ରହିଗଲେ ସେଇ ଭଳିଆ
ଆଚ୍ଛା।
ହୁଁ।
ଆଉ ଆପଣଙ୍କର ସେଠି ଏବେ କଣ ପୂଜା ପର୍ବ ବିସ୍ ମାନେ ଏବେ କଣ ହବ? ବସଲିରେସନ।
ଏଇ ଯୋଉ ରାଇରଙ୍ଗପୁର୍।
ହୁଁ ହୁଁ।
ରାଇରଙ୍ଗପୁର୍ରେ ପୁରା ଏବେ ଆସିଛି ରଥଯାତ୍ ଯାତା ରଥ କାମ ଚାଲିଛି। ହୁଁ ଏଠ ବିି ସେଇ ଭଳିଆ। ବାକି ପୁରୀରେ ଯେ ଭଳିଆ ତିନିଟା ରଥ୍ ଏଠି ଗୋଟେ ହିଁ ରଥ ବିରାଟ ବଡ ରଥ ଗୋଟେ ହିଁ ପ୍ରଥମ ଦିନ ପୁଅ ପିଲାମାନୋନେ ଟାଣିବେ।
ହୁଁ ହୁଁ।
ସେକେଣ୍ଡ ଦିନ ଝିଅ ପିଲାମାନେ।
ହୁଁ ହୁଁ।
ପୁଣି ବାହୁଡାରେ ବି ପ୍ରଥମ ଦିନ। ପୁଅ ପିଲା ସେକେଣ୍ଡ ଦିନ ଝିଅ ପିଲା ବହୁତ ମଜା ଆସେ।
ଆ୍ଛା।
ହଁ। ଆଉ ଏପଟେ ତ ନୂଆ ଆସିଛି ହଁ। ଏପଟେ ତ ନୁ ଆସିଛି ଜାଣିନହିଁ ସେମିତି କିଛି।
ଆଛା। ଆଉ ଭାଲୁକଣିବ ସାରିକା। ହଁ ଏବେ ବୁଲିବା ପାଇଁ ଯାଇଥିଲି ଆମର ପୁରୀ ମନ୍ଦିର ଯାଇଥିଲି ଏବେ। ଅ ପୁଅ ମୁଁ ମୋ ସ୍ଵାମୀ ସମସ୍ତେ ମିଶିକି ଯାଇଥିଲୁ ଅ ପୁରୀ ହଁ ପୁରୀ ବହୁତ ଭିଡ ଏବେ ଏବେ ରହୁଛି ପ୍ରଥମ ଆମେ ଯାଇକି ପତିତପାବନକୁ ଦର୍ଶନ କଲୁ। ତାପରେ ଭିତରେ ଆରତୀ ଦେଖିଲୁ ଆଉ ପତକା ବଦଳା ହେଉଥିଲା। ସନ୍ଧ୍ୟା ଦର୍ଶନ ହଁ। ସନ୍ଧ୍ୟା ଦର୍ଶନ ବେଳେ ପତାକା ବଦଳା ହଉଥିଲା ସେ ତାଙ୍କୁ ବି ଦର୍ଶନ କଲୁ ମହାପ୍ରସାଦ ପାଇ ଖାଇଲୁ। ତାପରେ ସେଇ ସ୍ନାନ ମଣ୍ଡପ ଉପରକୁ ଟିକେ ଗଲୁ ସେଠି ବସିଲୁ ଟିକେ ଭଲ ଲାଗିଲା ସେଠି। ତାପରେ ଲକ୍ଷ୍ମୀ ମାଙ୍କ ମଣ୍ଡପରେ ଟିକେ ବସିଲୁ। ଅ ମାନେ ପୁରୀର ସବୁଠାରୁ ଲକ୍ଷ୍ମୀ ମଣ୍ଡପରେ ବସିଲେ ହିଁ ଶାନ୍ ଲାଗିବ ହଁ।
ମୁଁ ଯାଇଥିଲି ଯୋଉ ଏଇ ଯୋଉ କଲେଜ। ଜ ତରଫରୁ ଯାଆନ୍ତିନି। ହଁ ସେଇଭଳିଆ ଯାଇଥିଲି ମୁଁ ଯେ ଏତେ ସାରା ବୁଲିନି।
ଆଛା।
ହଁ ଖାଲି ଜଗା ଦର୍ଶନ କରିକି ପଳେଇ ଆସିଛି।
ପାଖରେ ବି ବହୁତ ସାରା ମନ୍ଦିର ଅଛି ବିମଳା ମାଙ୍କ ମନ୍ଦିର ବଟ ଗଣେଶଙ୍କ ମନ୍ଦିର ଆଉ ପ୍ରଥମ ପଶୁ ମାନେଚ ଆମର ଜଗନ୍ନାଥ ଯୋଉ ଅଛନ୍ତି ପତପାବନ ତାଙ୍କ ସାଇଡ୍ କୁ ଅଛି କୁତାମ ଚଣ୍ଡୀଙ୍କ ମନ୍ଦିର ସବୁ ମନ୍ଦିର ସବୁ ଅ ମନ୍ଦିର ପାଖାପାଖି ମହାବୀରଙ୍କ ମନ୍ଦିର। ଆଉ ଆଉ ଲକ୍ଷ୍ମୀ ମା ଙ୍କ ମନ୍ଦିର ସବୁଠୁ ବଢିଆ ଲାଗିବ। ସେଠି ବସିଲେ ବହୁତ ଶାନ୍ତି ଲାଗେ ତାପରେ ସମୁଦ୍ରର ମାନେ ପବନ ଟା ବହୁତ ବଢିଆ ମନ୍ଦିରକୁ ବାଜେ।
ହଁ।
ଆଉ ସେଠି ବସିବା ପାଇଁ ବଢିଆ ଲାଗେ ଆଉ ବେଶିକାଲି ଭୋଗ ମଣ୍ଡପ ତାପରେ ବସିବାକୁ ଭଲ ଲାଗେ। ଅ ଭୋଗ ମଣ୍ଡପରେ ବସି ଟିକେ ପ୍ରସାଦ ପାଇଲେ ଭଲ ଲାଗେ।
ହଁ ହଁ।
ଆଉ ପୁରୀ ରେ ତ କଳ୍ପ ବୃକ୍ଷ ବଟ ବୃକ୍ଷ ଅଛି ଯିଏ ଯାହା ମନସ୍କାମନା କଲା। ସେଠି ବାନ୍ଧିକି ପୁରା କରିପାରିବ।
ହଁ ହଁ।
ହଉ ବହୁତ ବଢିଆ ଲାଗେ ଜଗନ୍ନାଥ ମନ୍ଦିର ବୁଲିଲେ ବହୁତ ବଢିଆ ଲାଗେ। ଆମ ଓଡିଆ ମାନଙ୍କର ତ ସେଇ ଜଗନ୍ନାଥ ମନ୍ଦିର ଆଉ।
ହଁ ହଁ।
ହଁ କୁଆଡେ ଯାଇଥିଲେ ଆପଣ?
ମୁଁ ସେମିତି ଏଇ ମ୍ୟାରେଜ ତ ମାନେ ଉଁ ବେଶୀ ଦିନ ହେଇନି। ସେଥିପାଇଁ ଏତେ ବୁଲିବା ପାଇଁ ଯାଇନି ସେଇ ଯୋଉ ଭୁବନେଶ୍ୱର କୁ ଯାଇଥିଲୁ ଗୋଟେ ସେପଟେ ବୁଲିଥିଲୁ। ଆଉ କୌଣସି ଆଡେ ବାହାରିନି ଆଉ ଯୋଉ ପଢ଼ା। ଟାଇମ ରେ ବହୁତ ସାରା ବୁଲିଛି ପୁରୀ ମନ୍ଦିର କୋଣାର୍କ ମନ୍ଦିର। ହଁ ଏପଟେ ସବୁ ବୁଲି ଦେଇଛି ଏଇ ଯଉ ସ୍ଵର୍ଣ୍ଣ ମନ୍ଦିର
ହଁ ହଁ।
ସେପଟେ ସବୁ ବୁଲି ଯାଇଛି ହଁ।
ଆଛା ଆପଣଙ୍କ ସହିତ କଥା ହି ବହୁତ ଭଲ ଲାଗିଲା। ଆମେ ଆଉ କେତେବେଳେ କଥା ହବା।
ହଉ ଠିକ ଅଛି ହଁ।